ନମସ୍କାର ସାର୍।
ନମସ୍କାର।
ଆଜ୍ଞା କଣ କରୁଥିଲେ?
ହଁ ମୁଁ ଏଇ ମ୍ୟାମ୍ ଆଇଥିଲି ଟିକେ ବାହାରକୁ ଟିକେ ଖାଇକି ବସିଛି ବାହାରେ ଆମ ଘର ବାହାରେ। ଆପଣ କଣ କରୁଥିଲେ ଏବେ?
ଏଇଠି ଖାଇକି ଏବେ ଜଷ୍ଟ ଉଠିଲି।
ଓ ହୋ, ଆପଣ କଣ ଖାଇଛନ୍ତି ଆଜି?
ଭାତ ହେଇଥିଲା, ଡାଲି ହେଇଥିଲା, ଆଉ ଆଳୁ କଲରା ଭଜା ହେଇଥିଲା ଆମ୍ବ ହେଇଥିଲା।
ଆ ହା ଆ ବହୁତ ଭଲ।
ଆପଣ କଣ ଖାଇଥିଲେ?
ଆଜି ମୁଁ ଖାଇଥିଲି ପଖାଳ ଆଉ ଭଜା। ଆଉ ଆମ୍ବ, ବଡିଚୁରା, ଆଉ ପୋଟଳ ଭଜା।
ବହୁତ ଭଲ, ଆଉ ସାର୍ ଆପଣ ତ ଜାଣିଥିବେ ଆମ ଓଡ଼ିଶାରେ ବାର ମାସେ ତେର ପର୍ବ।
ହଁ
ଆଉ ଆମର ବି ଏଇଠି କାଲିଠୁ ସ୍ନାନ ପୂର୍ଣ୍ଣିମା ଆରମ୍ଭ ହେଲା। ଆଉ ରଥଯାତ୍ରା ବି ଏଇ ମାସରେ ଅଛି। ତ ଆମ ତ ଆମର ଏବେ ତ ଗଲା ରଜ ବି ଗଲା। ରଜ ଆମର ଏଇଠି ରଥ ଯାତ୍ରା ତାପରେ ଗଣେଶ ପୂଜା ହେରିକା ଆଉ ତ ବହୁତ କିଛି ରହିଛି।
ହୁଁ।
ସାର୍ ମୋତେ ବି ଟିକେ କହିବେ ଆପଣଙ୍କ ଗାଁରେ ଯେଉଁ ରଜ ଜ ଗଲା ତ ରଜ ପର୍ବଟାକୁ କେମିତି କଣ ପାଳନ କରନ୍ତି?
ମାନେ ମୁଁ ହଁ
ବହୁତ୍ ଜାଗାରେ ଅଲଗା ପ୍ରକାର ରଜ ପାଳନ ହୋଇଥାଏ ନା। ତ ଆପଣଙ୍କ ଆଡ଼େ କେମିତି କଣ ପାଳନ ହେଇ ଥାଏ,
ଦେଖନ୍ତୁ ମୁଁ ଯେତେବେଳେ ଛୋଟ ଥିଲି ତ ସେତେବେଳେ ଗାଁ ରେ ମାନେ ବହୁତ ବଡ଼ ବଡ଼ ଗଛ ଥିଲା। ସେଥିରେ ସମସ୍ତେ ଦୋଳି ଲଗାନ୍ତି ଆମେ ଯାଇ ଖେଳୁ। ତାପରେ ଘର ଘର ବୁଲି ବିି ଯାଇ ମାନେ ସେତେବେଳେ ତ ଆମେ ଛୋଟ ଥିଲୁ ନା ତ ଝିଅ ପିଲାମାନଙ୍କ ସହିତ ଭଉଣୀ ମାନଙ୍କ ସହିତ ବୁଲି ବୁଲି ଆମେ ପିଠା ବି ଖାଉ। ତ ମାନେ ଉଁ ଯେତେ ମାନେ ଲୋକ ସଂଖ୍ୟା ନା ଯେତେ ଗାଁ ରେ ବଢୁଛନ୍ତି ନା। ତ ଗଛ ଫଛ ଚାରିଆଡ଼େ ସବୁ କାଟି ଦେଇଛନ୍ତି। ତ ଆମର ତିନି ବର୍ଷ ପାଖାପାଖି ହେଇଗଲାଣି ଆମର ଅ ଦୋଳି ଆମେ ତ ମୁଁ ଖେଳିନି ତିନି ବର୍ଷ ହେଇଗଲାଣି।
ହଁ ହଁ।
ତ ଆଗ ଭଳିଆ ବି ରଜ ଆଉ ମାନେ ଲାଗୁନି ଯେ ରଜ ପର୍ବ ପାଳନ ହେଉଛି କାରଣ କୋଉଠି ଦୋଳି ନାହିଁ କି ଘରେ ଲୋକ ଆଉ ଚୁନା କୁଟୁନାହାନ୍ତି। ପିଠା ପର ପ କିଛି କରୁନାହାନ୍ତି ବୁଝୁଛ ନା।
ସାଧରଣତଃ ଦେଖିବାକୁ ପାଇବେ କି ମାନେ ସହରାଞ୍ଚଳରେ ସେତେ କରୁନାହା ନ୍ତି ପିଠା ହେରିକା ସେତୁ କରୁନାହାନ୍ତି ଯାହା ଅଳ୍ପ ଘରେ କରୁଛନ୍ତି କାଇଁ ପୋଡ଼ ପାଇଁ ପିଠା ତ ମେନ୍ ମେନ୍ ସେଇଟା ହିଁ କରୁଛନ୍ତି ଆଉ ଅଲଗା ପିଠା କରୁନାହାନ୍ତି କିନ୍ତୁ ଗ୍ରା ଗାଁ ମାନେ ଆପଣ ଦେଖେଇ କି ପ୍ରାୟତଃ ରଜ ହଉ କି ଯେ କୌଣସି ପର୍ବପର୍ବାଣୀ ହଉ ତ ପିଠାପଣା ତ କରୁଛନ୍ତି।
ହଁ। ହ ତ ମାନେ ଦେଖନ୍ତୁ ଗାଁ ରେ ଲୋକମାନେ ଟିକେ ଅଧିକା ପିଠା ପଣାକୁ ଟିକେ ବେ ବେଶୀ ଗୁରୁତ୍ୱ ଦିଅନ୍ତି। ସେଥିଲାଗି ମୁଁ ଗାଁରେ ଅ ଅଧିକା ଲୋକ କରନ୍ତି ସହରାଞ୍ଚଳରେ ମାନେ ଏତେ ଧ୍ୟାନ ଦିଅନ୍ତିନି। ସେମାନେ ରଜକୁ ମାନେ ଗୋଟେ ଯେମିତି ନର୍ମାଲ ପର୍ବ ବୋଲି ମାନନ୍ତି ଆଉ
ଆଜ୍ଞା ତ ଗାଁ ରେ ବି ଯୋଉ ଜ ଜ ମାନେ ପ୍ରତ୍ୟେକ ଟି ଘରେ ଯୋଉ ବାରି ଥିବ ବାରିପଟେ ଗୋଟେ ଗୋଟେ ଦୋଳି ନିଶ୍ଚୟ ନିଶ୍ଚୟ ହେଇଥାଏ। ଯୋଉ ଯୋଉ ଥାଏ ନା ଠିଆ ଦୋଳି ଥାଏ ଆଉ ବସା ଦୋଳି ଯୋଉ ପଟା ଦୋଳି କହନ୍ତି ସେ ସବୁ ଥାଏ କିନ୍ତୁ ଆମର ଏପଟେ ସହରାଞ୍ଚଳରେ କଣ ଥାଏ ନା ର ଦୋଳି ତ ପ୍ରାୟ ସମସ୍ତଙ୍କର ହେଇନଥାଏ କିନ୍ତୁ ରଜମ ଉତ୍ସବ ପଡ଼ିଥାଏ ତ ସେଠି ଦୋଳି ଲଗା ହେଇଥିବ କୋଡ଼ିଏ ତିରିଶ ଟା ଖଣ୍ଟେ ଦୋଳି ପୁରା ଲାଗ୍ ଲାଗ ହେଇକି ଲଗ। ଲଗା ହେଇଥିବ ସେଠି ସମସ୍ତେ ଯାଇକି ମହୋତ୍ସବକୁ ଦୋଳି ଖେଳିଥାନ୍ତି ଆଉ ମୀନା ବଜାର ଟାଇପ୍ ର ବଡ଼ ପଡ଼ିଥାଏ ସବୁ ସେଠି ବି ଯାଇକି ସବୁ ପ୍ରକାର ଜିନିଷ ପଡ଼ିଥାଏ ସେଠି ଯାଇକି କିଣା କିିଣି କରିଥାନ୍ତି। ଆଉ ମହୋତ୍ସବ ବି ଗୋଟେ ହୋଇଥାଏ ତ ସେଠି ବି ସମସ୍ତେ ଯାଇକି ମଜା ମସ୍ତି କରିଥାନ୍ତି।
ହଁ ହ ଆପଣ ଯୋଉ କହିଲେ ତିରିଶ ଟା ପାଖାପାଖି ଦୋଳି ଲାଗିଥାଏ ଆପଣଙ୍କ ରଜ ମହୋତ୍ସବ ରେ ଦେଖନ୍ତୁ ଘରେ ର ଘରେ ଦୋଳି ଖେଳିବା ପିଠା ଖାଇବା ସିଏ ଅଲଗା ଆଉ ବାହାରେ ଅଲଗା ବୁଛନ୍ତି ଆପଣ ଘରେ ଆପଣ ଯେତେ ମାନେ ରହୁଛନ୍ତି ଠିକ୍ ଠକ ଇ ମାନେ ଅଲଗା କା ଘରକୁ ଗଲେ କଣ ସେତେ ଆପଣ କମ୍ଫଟେବଲ ହେଇପାରୁଛନ୍ତି।
ନା ଆମେ ତ ସେଇ ଦୋଳି ଖେଳିବା ପାଇଁ ହିଁ ଠି ଲାଇନ ଲଗେଇକୁ ପଡିବ। କି ହଁ ଜଣେ ଖେଳି ସାରିଲା ପରେ ଆମେ ଖେଳିବୁ ଆଉ ଆମେ ବି ଖେ ସେଠି ଖେଳିଲା ବେଳକୁ ବି ବେଶୀ ଟାଇମ କୁ ଖେଳି ହବ କି
ହଁ ମାନେ ଦେଖନ୍ତୁ ଲୋକ ବି ବହୁତ ଜଣ ଅଛନ୍ତି ବହୁତ ଜଣ ଲୋକ ଅଛନ୍ତି ବାଦରେ ଉଠ ଉଠିବେନି ସେମାନେ ସେମିତି ବସିଥିବେ ଦୋଳିରେ ହୁଁ ଏନା ବାହାର ଠିକ ଠାକ ଲାଗେ ନା ଆଉ ତାପରେ ତ ମାନେ ଦେଖନ୍ତୁ ଆମ ଓଡିଆ ର ମାନେ ଗୋଟେ ଟା ଇଏ ଅଛି ବାର ମାସରେ ତେର ପର ବା ଆପଣ ଯୋଉଟା କହିଲେ ଲୋକମାନେ ସବୁ ପର୍ବପର୍ବାଣି କି ଭୁଲିଗଲେଣି ଲୋକମାନେ କେହି ଠିକ ସେ ବି ମାନେ ସବୁ ପର୍ବ ପାଳୁ ପାଳୁନାହାନ୍ତି ବୁଝୁଛ ନା
ଆ ମାନେ ଏ ବି ଆ ଯେତିକି ବାହାର ଦେଶର ଲୋକମାନେ ବି ସେ ଯେତିକି ଆମ ଓଡିଆ ପର୍ବକୁ ଆପଣାଉଛନ୍ତି ତ ସେତିକି ଓଡିଆ ଲୋକମାନଙ୍କ ମନରେ ବେ ଆଉ ସେତିକି ଏ ବି ନାହିଁ
ହଁ
କିଛି କିଛି ଲୋକଙ୍କ ମାନଙ୍କ ମନରେ ନାହିଁ
ଦେଖନ୍ତୁ ହୋଲି ଗୋଟେ ପର୍ବ ଯୋଉଥିରେ କି ଲୋକମାନେ ହୋଲି ହୋଲି ଖେଳି ଭୋଜି ଭାତ କରନ୍ତି ସେଦିନ ମାନେ ଖୁସିରେ ବି ନ୍ତି ଲୋକମାନେ ଏବେ କଣ କରୁଛନ୍ତି ସକା ହୋଲି ଦିନ ସକାଳୁ ଉଠୁଛନ୍ତି ଯାଉଛନ୍ତି ମଦ୍ୟପାନ କରିକି ଆସିକି, କୋଉଠି ପଡୁଛନ୍ତି କି ଆକ୍ସିଡେଣ୍ଟ ହଉଛନ୍ତି ବୁଝୁଛନା ତାମାନେ ଆଗ କାଳ ଜିନିଷ ଆଉ କିଛି ଏବେ ମାନେ ଲୋକମାନେ ପାଳୁନାହାନ୍ତି ଭଲ ସେ ଆସ୍ତେ ଆସ୍ତେ ଏମିତି ମାନେ ଯୋଉ ବାର ମାସରେ ଆମର ତେର ପର୍ବ ବି ରହୁଛି ମାନେ ଆମ ଉ ମାନେ ସେ ଯୁଗ ଯେତେ ଆଗକୁ ଯାଉଛି ସେତେ ସବୁ ତଳୁ ଖସି ଖସି ଯାଉଛି
ଆଜ୍ଞା ତ ମାନେ ଆଜିକାଲି ଆମର ଜେନରସ ଚେଞ୍ଜ ହବାକୁ ମାନେ ଉ ମାନେ ଆଗରୁ ଯେମିତି ଲୋକମାନେ ପର୍ବପର୍ବାଣି ପାଳନ କରୁଥିଲେ ସେ ସେ ସବୁ ଛାଡ଼ିକି ଏବେ ଆଧୁନିକ ଟାଇପ ର ମାନେ ପୁରା ପର୍ବପର୍ବାଣୀଙ୍କୁ ପାର ପାଳନ କରୁଛନ୍ତି ଆଉ ଆମର ତ ସାଧାରଣତଃ ଦୀପାବଳି କି ମଧ୍ୟ ଘରେ ଘରେ ତ ଦୀପ ଲାଗିବା ନିହାତି ଦର କାର କାହିଁକି ନା ଦୀପାବଳି ଆଲୋକର ପର୍ବ ତ ଘରେ ଅ ଘରେ ଦି ପରେ ସଜେଇବା ଦରକାର କିନ୍ତୁ ଆମର କଣ କରୁଛନ୍ତି ଏବେ ଲିଚୁ ଲାଇଟ ର ଘର ସଜେଇ ଦଉଛନ୍ତି ଆଉ ଦୀପ ତ
ଯେ ଘରେ ଦୀପ ଜଳୁ କି ନ ଜଳୁ ଲାଇଟ ଲାଗୁ କି ନ ଲାଗୁ ବାଣ କିନ୍ତୁ ଫୁଟିବା ଦରକାର ଲୋକମାନଙ୍କର। ହଁ ତ କେହି ମାନେ ଦେଖନ୍ତୁ ଆଜିକାଲି ଏ ପିଲାଙ୍କୁ ଯଦି ଆପଣ ପଚାରିବେ ଦୀପାବଳି କଣ ପାଇଁ ପାଳନ କରାଯାଏ ତ ସେମାନେ ସେଗୁରା କହିପାରିବେନି।
ଆଜ୍ଞା ଦୀପାବଳି ଗୋଟେ ହଁ ସେ ବାଣ କେବଳ ଫୁଟାନ୍ତି ସେ ସି ବୋଲି ସେତିକି କହିବେ କିନ୍ତୁ ଦୀପାବଳି ଗୋଟେ ଆଲୋକର ପର୍ବ ତ ସେଟା କିଛି ଜଣ ହିଁ
ହୁଁ କିନ୍ତୁ କ କୋଉତୁ କୌଣସି କୋଉ କାରଣ ପାଇଁ ପାଳନ କରାଯାଏ କୋଉ ପିଲା ବି କହିପାରିବେନି। ମାନେ ଆମ ଜେନେରେସନ ଯେତେ ବି ଚେଞ୍ଜ ହଉଛି ତ ଲୋକମାନେ ଭୁଲି ବୁଲି ସବୁ ଯାଉଛନ୍ତି। ଆମେ କିଛି ବୁଲିଲେ ତାପରେ ଆମ ପର ଜେନ ରେସନ ଯୋଉମାନେ ଆସିବେ ତ ସେମାନେ ବି କିଛି ଭୁଲିବେ ଏମତି ଭୁଲି ବୁଲି ବାର ମାସର ତେର ପର୍ବ ଟୋଟାଲ ନଷ୍ଟ ହେଇଯିବ ଆମର।
ଆଜ୍ଞା ତ ଆମର ବି ଯେତେବେଳେ ରଥଯାତ୍ରା ଆମର ହଉଛି ତ ତାକୁ କୁ ବହୁତ ଜାଗା ଆମ ଓଡିଶାରେ ପୁରା ସଠିକ ଭାବ ଯୋଉ ଦିନ ହିଁ ସେଇ ମାସକୁ ନେଇକି ସେଇ ତିଥିକୁ ନେଇକି ପାଳନ କରାହଉଛି କିନ୍ତୁ ଆପଣ ଦେଖିବେ ବାହାର ଦେଶରେ ପ୍ରାୟତଃ ସେ ଯେତେବେଳେ ଚାହିଁଲେ ବି ସେତେବେଳେ ରଥଯାତ୍ରା କରିଦଉଛନ୍ତି।
ହଁ କାରଣ ତାଙ୍କୁ ଓଡିଶାର ପର୍ବ ସବୁ ବହୁତ ଭଲ ଲାଗେ ସେମାନେ ମାନେ ବହୁତ ତୁ ଖୁସିରେ ଆପଣେଇ ନିଅନ୍ତି।
ହୁଁ।
ହୁଁ ତ ସେଥିଲାଗି ସେମାନେ ବହୁତ ଆଗରେ ରହୁଛନ୍ତି ସବୁବେଳେ। କିନ୍ତୁ ଓଡିଶାରେ ଆସ୍ତେ ଆସ୍ତେ ସବୁ ତଳୁକୁ ଖସୁଛି।
ଆଜ୍ଞା।
ହଁ।
ଆଉ ଆମର ଦଶହରା ହେରିକା ହେଲେ ବି ତ ତାକୁ ବି କରୁଛନ୍ତି ବହୁତ ଜାଗାରେ ପୁରା ମେଢ କରୁଛନ୍ତି ଦଶହରା ମାଙ୍କୁ ମା ଦଶହରାରେ ମାଙ୍କୁ ପୂଜା କରୁଛନ୍ତି ତ ବହୁତ ଜାଗାରେ ମେଢ ହେଇଥାଏ ଆମେ ବି ଯାଇଥାଉ ସବୁ ବୁଲିବାକୁ। ଆମର ଆମ ଭୁବନେଶ୍ଵରରେ ଯେତିକି ଯାହା ହୋଇଥାଏ ତ ସବୁ ମେଢ ବୁଲି ହୁଏନି। ତ ସେ ରାତିରେ ଯିବୁ ମାତ୍ର ଦଶ ବାରଟା ଖଣ୍ଡେ ମେ ବୁଲିକି ହିଁ ଆସିବୁ ଦେଖିକି ଆସିବୁ ମାଙ୍କୁ।
ହଁ ଆପଣ ଦଶହରା କଥା ଉଠେଇଲେ ମତେ ବହୁତ ଭଲ ଲାଗିଲା। ଏଥିରୁ ଗୋଟେ କଥା ଆପଣ ମାନେ ମନେ ରଖିଆକୁ କହୁଛି ଦେଖନ୍ତୁ ଦଶହରା ପର୍ବ ପାଳନ କରାହେଉଛି ସେଟା ଠିକ ଅଛି। କିନ୍ତୁ ଦଶହରାରେ ଦେଖିଥିବେ ଆପଣ ରାବଣ ପୋଡି ହୁଏ।
ହଁ।
ହଁ ତ ମୁଁ ଏଠି କହିବି ରାବଣ ପୋଡି ହବା କଥା ନୁହଁ। କାରଣ ଦେଖନ୍ତୁ ରାବଣର କିଛି ଭୁଲ ନାହିଁ ଲୋକମାନେ ନିଜେ ରାବଣକୁ ଖରାପ କରୁଛନ୍ତି ଦେଖନ୍ତୁ ରାବଣ ତା ପ୍ରତିଶୋଧ ନବ ବୋଲି ତା ଭଉଣୀର ସେ ସୀତାଙ୍କୁ ହରଣ କଲେ।
ହଁ।
ଦୋର୍ପତି ର ବସ୍ତ୍ର ହରଣ ହେଇଥିଲା ଯୋଉଁମାନେ କରିଥିଲେ ତ ତାଙ୍କର କାଇଁ ପୋଡା ହଉନି ସେମାନଙ୍କୁ? ବୁଝୁଛନ୍ତି ନା କାରଣ ଦେଖନ୍ତୁ ରାବଣ ତ ହାତ ଟିପ ବି ଦେଇ ନଥିଲା ନା ସୀ ତାଙ୍କ ଦିହେ ତ ରାବଣ ଏଠି ଖରାପ ହେଇଥିଲା କି ନିଜେ କୁହନ୍ତୁ?
ହୁଁ ଲୋ ଲୋକମାନେ ତ ସେଇ କଥାକୁ ଯାହା କରିକି ସେଇ କାଳୁ ସେମତି ପାଳି ଆସୁଛନ୍ତି କି ଦଶହରା ହେଲେ ରାବଣ ପୋଡି ହବ।
ନାଇଁ ସେଟା ତ ଭୁଲ କଥା ନା ସେଟା ଭୁଲ ନା। ହଁ। ସେଟା ଭୁଲ ନା। ଲୋକମାନେ ରାବଣ ପୋଡି କରିବା କଥା ନୁହଁ। ଆଉ ମାନେ ଆପଣ ଇଆଡେ ମାନେ ସେ ହୋଲି କେମିତି ପାଳନ୍ତି? ଆମ ଇାଆଡେ ତ ମାନେ ଦେଖ ସକାଳେ ଉ ଉଠିବେ ଲୋକମାନେ ଉଠିବେ ଦାନ୍ତ ଫାନ୍ତ ଘଷି ନିତକର୍ମ ସା ସାରି, ସମସ୍ତେ ନୂଆ ଡ୍ରେସ ନେଇକି ଆସନ୍ତି। ହୋଲି ଖେଳ ହୁଏ ନାଚନ୍ତି। ଆଉ ଆମର ଏଠି ପଣା ହେରିକା ହୁଏ ପିଇପାଈ ସବୁ ବୁଲନ୍ତି। ଆ
ଆମର ତ ବ ଫାଷ୍ଟ ମୁଁ ଗାଁ ରେ ଥିଲାବେଳେ ତ ବହୁତ ମଜା ଆସେ। କାହିଁକି ନା ଗାଁରେ ସମସ୍ତେ ଶୋଇଥିଲେ ବି ସକାଳୁ ଉଠେଇକି ଆସ ହୋଲି ମାରି ଦେଇଥାନ୍ତି ଉଠାନ୍ତି। ପୁଣି ଗାଁରେ ସମସ୍ତେ ସାଙ୍ଗସାଥି ମିଳିମିଶିକି ହୋଲି ଖେଳିଥାନ୍ତୁ। ସେ ଦହି ପଣା ହେରିକା ହେଇଥାଏ। ତ ପୁରା ଗାଁରେ ବହୁତ ମଜ୍ ମଜାମସ୍ତି ହେଇଥାଏ। କିନ୍ତୁ ଆମର ଯେତେବେଳେ ସହରରେ ଆମର ଏଠି ଏଠି ତ ସେମିତି ନାହିଁ। କି ମାନେ ଅ ପଡିଶା ଲୋକ ଯାହା ଥିବେ ତାଙ୍କ ମାନଙ୍କ ସହ ଖେଳ ହବ। ଆଉ ନହେଲେ କୋଉ ସାଙ୍ଗସାଥି ଘରକୁ ଯାଇକି ହୋଲି ଖେଳା ହବ। ସେତିକି ସେତିକି ଦିନ ବେଳିଆ ଖେଳିକି ରହିଯିବୁ କିନ୍ତୁ ଗାଁରେ ତ ସମସ୍ତେ ଯେହେତୁ ପୁରା ଗୋଟିଏ ଗାଁ ର ଲୋକ ନା ତ ସମ ମିଳିମିସି ଖେଳିବା ଟାରେ ଯେ ମଜା ଆସେ ଏଠି ସେମିତି ସେତିକି ଆସେନି।
କାନା ନା କାନା ଗାଁରେ ଆମେ ବହୁତ ମଜାମସ୍ତି କରୁ, ଆଉ ସମସ୍ତେ ମିଶିକି ହୋଲି ଖେଳନ୍ତି। ତମର ସେଠି କଣ ତିନି ଚାରିଟା ଘର ମିଶିକି ଖେଳୁଥିବେ। କିମ୍ବା ଗୋଟେ କଲୋନୀ ରେ ଖେଳୁଥିବେ। ଆମର ଟୋଟାଲି ଗାଁ ମିଶିକି ସବୁ ଖେଳିବେ।
ସେଇଥିରେ ହିଁ ମଜା ଆଜ୍ଞା, ଅଧିକ ଆଜ୍ଞା ଅଧିକ ଲୋକରେ ହିଁ ବହୁତ ମଜା ଆସିଥାଏ।
ହଁ ଆପଣ କେବେ ଗାଁକୁ ଆସିନାହାନ୍ତି ହୋଲି ଫୋଲି ଖେଳିବାକୁ।
ଥରେ ମଝିରେ ଗାଁରେ ଥିଲି ତ ସେଇ ହୋଲି ଖେଳ ଥରେ ଦେଖିଚି। ଆଉ ଆଉ ସେମିତି ନାଇଁ ହୋ ହୋଲି ରେ ତ ମୁଁ ସେଇ କଥା କହିଲି ତ ଗାଁରେ ଯେ ଯୋଉ ମଜା ଏଠି ସେମିତି ଆସେନି।
ଆଉ ହଁ ହଉ ମୁଁ ରହୁଚି। ଗୋଟ ଗୋଟେ କଲ ଆଇଲଣି କଥା ହେବା। ଆଜ୍ଞା।